ନମସ୍କାର।
ନମସ୍କାର ଶୁଭ ରାତ୍ରି।
ଏଠି ଶିବରାତ୍ରିକୁ କୁହନ୍ତୁ କୁହାଯାଏ ମନେ ନାଇଁ ଆଉ
ଆଉ କଣ କହିବି ଜାଣିପାଇଲିନି ତ କିଛି ବି ଗୋଟେ କହିଦେଲି।
ଆଜ୍ଞା ମୁଁ ତୋ କିଛି ବି କହିଦିଏ ସେ ସେଇଟା ଏବେ କହିପାରିବିନି ପଛରେ କେବେ ଆପଣ କହିବି ସେଟା। ତ ଆମେ କୋଉଠିଥିଲେ ଉଚ୍ଚ ବିଦ୍ୟାଳୟରେ।
ଆଜ୍ଞା।
ତ ଆପଣ ଗୋଟେ କାହାଣୀ ତ ଜାଣିଥିବେ ଗୋଟେ ପିଲା। ଆ କଥାଟେ ଥରେ ରାଗି ଯାଉଛି ତାକୁ ସବୁ ଗାଁ ବାଲା ଆସିକି ବୁଝଉଛନ୍ତି। କି ଆପଣ ଏମିତି କରନ୍ତୁନି।
ନାଇଁ ନାଇଁ ଏଇଟା ଆମେ ମୁଁ ଏ କାହାଣୀଟା ଶୁଣିନି ତ ଆପଣ ପରେ କେବେ ଗୋଟେ କହିବେ କାହାଣୀଟା ସାମ୍ନା ସାମ୍ନି ହେଲେ।
ଆଜ୍ଞା। ଏ ଏଇ କାହାଣୀ ରିଲେଟେଡ ତ ମୁଁ ଆପଣଙ୍କୁ ଆଉ ଗୋଟେ ଗୋଟେ କାହାଣୀ କହୁଛି ଆପଣ ଶୁଣନ୍ତୁ। କାହାଣୀ ଟା ଏଇଟା ହେଉଛି ଆପଣ ରାତିରେ ଭୂତ ଗପ ଶୁଣିଲେ ଶୋଇପାରିବେ?
ଆଜ୍ଞା ଆଜ୍ଞା ନିହାତି ମୁଁ ସେଇ ଭୂତ ଫୁତ ଡରେ ନାହିଁ।
ଆଚ୍ଛା ଆଚ୍ଛା ଭୂତ ଆପଣଙ୍କ ହରକତ ଦେଖି ସେ ଡରିକି ପଳେଇବ।
ଆ ଭୂତ ଯେତେବେଳେ ଆସେ ଯେତେବେଳେ ଭୂତ ଆସେ ସେତେବେଳେ ମୁଁ ତ ଚେଇଁଥିବି ତ ଭୂତ ମତେ ଡରାଇବ କଣ ସେ ଓଲଟି ଭାବେ ପିଲାଟା
ମୁଁ ଏମିତି ଏଇଠି କହିଛି ହଁ ଦୋକାନ ତ । ହାଲୋ। ହଁ ଆଜ୍ଞା।
ଏ ସାମାନ୍ୟ ଟିକେ ଅସୁବିଧା ହେଇଯାଇଥିଲା। ଆଉ ଟିକେ ମାନେ ଇଏ କରନ୍ତୁ। ଗୋଟେ ଘର ସାଇଡ଼ କରନ୍ତି ଆଉ।
ଆଜ୍ଞା ଆମ ଶ୍ରେଣୀର ଆମ ଶ୍ରେଣୀର କାଲି ଗୋଟିଏ ବାଳିକାଙ୍କର ଜନ୍ମଦିନ।
ହଁ ଆପଣଙ୍କ ଶ୍ରେଣୀର ହଉ ହଉ ଉଚ୍ଚ ବିଦ୍ୟାଳୟ?
ଆଜ୍ଞା ଆଜ୍ଞା।
ଭାରତ।
ଗୋଟେ ରୋଲ୍ ନମ୍ବର ଆପଣଙ୍କର ଆଗନା ପଛ ମୁଁ ମନେ ପଡ଼ୁନି ବୋଧେ ହେ ଆପଣଙ୍କର ଆଗ ପିଲାଟିଏର ବିର୍ଥ୍ଡ।
ଓହୋ ମା ମହାଲକ୍ଷ୍ମୀଙ୍କର।
ଆଜ୍ଞା ଆଜ୍ଞା ଠିକ ଧରିଲେ।
ଆଚ୍ଛା ଗୋଟେ କୁର କୁରି ଗୋଟେ କୁର କୁରି ପେକେଟ୍ ଟା କିଣିକି ଦେଇଦେବା ସେ ଭାରି ଖୁସି ହେଇଯିବେ ସେ।
ଆଜ୍ଞା ଆଜ୍ଞା ସେ କୁୁରକୁୁରୀ ପାଇଁକି କିଛି ବି କରିଦିଅନ୍ତି।
କୁର କୁରି ପାଇଁ ଆପଣ ତାକୁ ମୁଁ ଏଇଠି ସେ ଶବ୍ଦ ଜଣା କହିବା ପାଇଁ ଚାହେଁନି ଆପଣ ବୁଝିପାରୁଥିବେ।
ଆଜ୍ଞା।
ଆଜ୍ଞା ଚେକପ କରିବା ପାଇଁ ବି ସେ ରାଜି ହେଇଯିବେ।
ଏଆଁ ଆଜ୍ଞା।
ଏ ଆମ ଥଟାରେ କହୁଛୁ କିନ୍ତୁ ସତକତା ତ ସେଇଆ ଆପଣ ଯଦି କହିବେ କି ଆପଣଙ୍କୁ ମୁଁ ଶହେ ଟଙ୍କାର କୁୁରକୁରି ଦଉଛି ଆପଣ ଯାଇକି ଆସନ୍ତା ପରୀକ୍ଷାର କୋଶ୍ଚିନ୍ ପେପର୍ ଆଣିଦିଅନ୍ତୁ।
କିଏ ସେ ଆଣିଦେବେ ଆଜ୍ଞା। ଖାଲି ଆପଣ ଯେତେବେଳେ କୁୁରକୁରେଟା ଦେବେ ଆପଣ ଯେତେବେଳେ କୁୁରକୁରେଟା ଦେବେ ଦେଖିବେ କି ଆମ ଶ୍ରେଣୀରେ ଆଉ ଗୋଟେ ବାଳକ ସେ କୁର୍କୁରଟା ଚୋରି ନ କରି ନେଇଯାଉ।
ଓ ଆପଣ ଯେଉଁ କହୁଛନ୍ତି କି ଟିକେ ଲମ୍ବା ହେଇକି ପତଲା ହେଇକି
ସିଏ ନୁହଁ ଆଉ ଜଣଙ୍କ କଥା କହୁଛି ହ। କାରଣ ଆପଣ ଯୋଉ ବାଳିକାଙ୍କୁ କୁର୍କୁରେ ଦେବେ ବୋଲି କହୁଛନ୍ତି ତାଙ୍କ କୁର୍କୁରେ ସବୁବେଳେ ଗୋଟେ ପିଲାଟେ ନେଇଯାଉଛି।
କିଏ ନେଇ ଯାଉଚି?
ଆମର ଯେଉଁ ମହିଳା ମିତ୍ର ସ୍ନେହା ତାଙ୍କ ପଛ ପଟେ ଗୋଟେ ପିଲା ବସେ। ସିଏ।
ଓ ଟିକେ ଚୁଟି ରଖିକି ଆସନ୍ତି କି ଲାପଟପ୍ ଧରିକି।
ଆଜ୍ଞା ଆଜ୍ଞା।
ଆଛା ଆଛା।
ଟା ସବୁବେଳେ ନେଇ ଯାଉଛନ୍ତି ବୋଲି ସେ ସବୁବେଳେ ରଡି ଛାଡନ୍ତି।
ଆଚ୍ଛା ଆଚ୍ଛା ତା ମୁହଁରେ କୁୁରକୁର ଠୁସି ଦବା ଏଇଟା ଗୋଟେ କଥା। ଆଉ ମୁଅ ମାରି ଫଟେଇ ଦେବି ତାର।
ଓହୋ ଆପଣ ଟିକେ ସଂଯମତା ରକ୍ଷା କରୁନାହାନ୍ତି।
ନାଇଁ ନାଇଁ ମୁଁ ଆଗ ଭଲରେ ବୁଝେଇଲି ନା। ଏଇଟା ମୁଁ ଭିତରେ କଥାଟା କହିଲି ବାହାରେ ସେମିତି ଥୋଡି ଆପଣ ବୁଝିପାରୁନାହାନ୍ତି ଆପଣ ସତ୍ୟତା ଆଉ ସ୍ୱପ୍ନତା ଭିତରେ ବୁଝିପାରୁନାହାନ୍ତି ଏଟ ସ୍ୱପ୍ନତା କିଛି ୱାର୍ଡ଼ ନାହିଁ ସ ନାହିଁ ଏଇଟା ଗୋଟେ କହିିଲି ଏମ୍
ମୁ ଯ ଆପଣଙ୍କ ମନେ ଅଛି ମୁଁ ପୁରୀ ଯାଇଥିଲି।
ଆଜ୍ଞା ଆଜ୍ଞା।
ମୁଁ ଆପଣଙ୍କୁ ମନେ ଅଛି ମୁଁ ଯଉ ପୁରୀ ଯାଇଥିଲି।
ଆଜ୍ଞା।
ମୁଁ ସେଇଠି ସେ ପୁରୀ ଯାଇକି ମାନେ ବିଚ୍ ପାଖରେ ଏ କଣ ସେଇଟା ମୁଁନ୍ ଜହ୍ନର ଗୋଟେ ଫଟୋଟେ ଉଠାଇଥିଲି
ଆଜ୍ଞା।
ଲଗୁଚି ମୁ ସାଇଟ୍ ରେ ବସିକି ଦେଖିଦେଲି ସେ ଫଟୋଟା
ଆଜ୍ଞା ଆଉଥର କୁହନ୍ତୁ ଟିକେ ଆପଣଙ୍କ ସ୍ବର ଅତ୍ୟନ୍ତ ଅତ୍ୟନ୍ତ ଅତ୍ୟନ୍ତ ଧୀମା ଆସୁଛି।
ମୁଁ ଏହା କହୁଥିଲି କି ମୁଁ ଯୋଉ ପୁରୀ ଯାଇଥିଲି ସେଠି ମୁଁ ଗୋଟେ ଜହ୍ନର ଫଟୋ ଉଠେଇଥିଲି। ସେ ଫଟୋଟା ମୁଁ ଏକ ଆଖିକୁ ମୋ ଆଖିକୁ ଅଚାନକ ପଡ଼ିଗଲା। ତ ଦେଖିକି ମତେ ଭଲ ଲାଗିଲା ତ ସେ କଥା ଟା ଆପଣଙ୍କୁ ଜଣେଇଲି।
ଆଜ୍ଞା ଆପଣ ହଁ ସମୁଦ୍ର କୂଳରେ ଜହ୍ନ ତ ବହୁତ ଅତ୍ୟନ୍ତ ସୁନ୍ଦର। ମନୋମୋହିତ ପୁରା ସେ ଦୃଶ୍ୟ।
ଆଜ୍ଞା ସେ ଫଟୋଟା ମୁଁ ଆପଣଙ୍କୁ ପଠେଇବି ଆଉ ଆପଣଙ୍କୁ ଦେଖିବାକୁ ହିଁ ହେବ।
ଆଜ୍ଞା ଆଜ୍ଞା ନିଶ୍ଚିତ ନିଶ୍ଚିତ ମୁଁ ଦେଖିବି। ଆପଣ କେବେ ଏଇ ଆପଣ କୁଆଖାଇ ନଦୀ ତ ଜାଣିଥିବେ।
ଆଜ୍ଞା।
ହ ତ ସେ ନଦୀରେ ଆପଣ ରାତିରେ କେହି ଯାଇଛନ୍ତି।
ନା ନା ନା ନା।
ଆରେ ମୁଁ ଯାଇଚି ଅନେକ ଥର ଯାଇଚି। ରାତି ଏଗାରଟା ବାରଟା ଗୋଟେ ଦିଇଟା ତିନିଟା ଯାଏ ଯାଇଚି ମୁଁ।
ଆଜ୍ଞା।
ଆପଣ ଏତେ ସେ ଶୁନଶାନ୍ ହେଇଥିବ ସେ ଜାଗା ପାଣି ଏବେ ମାନେ ଆପଣ ପାଣିରେ ଢେଉ ଢେଉର ଶବ୍ଦ ଶୁଣିପାରିବେ କ୍ଲିଅରଲି।
ଏମତି କଥା କି ମୁଁ କେବେ ଯାଇନି ମୁଁ କେବଳ ଖରା ବେଳେ ହିଁ ଯାଇଚି।
ଆଉ ଏତେ ଶାନ୍ତି ଏତେ ଶାନ୍ତି ଆପଣ ବିଶ୍ୱାସ କରିପାରିବେନି। ଆଉ ସେ ଉପରୁ ଜହ୍ନ ଦେଖାଯାଉଥିବ ସେ ପାଣି ସିଧାରୁ ସେ ଜହ୍ନ ଦେଖାଉଥିବ। ଆପଣଙ୍କୁ ଉଠିକି ଆସିବାକୁ ଇଚ୍ଛା ହବନି ଆଉ ପବନ ତ ଛାଡନ୍ତୁ ଆ ଆପଣ ଜାଣିଥିବେ କେମତି ହେଇଥିବ।
ହଁ ବୁଝିପାରୁଚି।
ସେଇଠୁ ଆପଣ ଖଟ ପକେଇ ଦେଇ ଶୋଇପଡିବେ କିଛି ଅସୁବିଧା ନାହିଁ ମଶା ତ ଆ ଚାନ୍ସ ନାହିଁ।
ପବନ ଯୋଗୁ।
ଆଜ୍ଞା ଆଜ୍ଞା କାରଣ ଯେତିକି ଜୋରେ ପବନ ଦୋଉଥାଏ ମଶାମାନେ ଉଡ଼ିକି କୁଆଡେ ଯାଇ ପଡ଼ିବେ।
ଉଁହ୍ ଉଁହ୍।
ତାଙ୍କ ଅବସ୍ତା ନଥିବା। ସେମାନେ ଦିଗହିନ ହେଇଯିବ ସେମାନେ ଭାବିବେ ତାଙ୍କ ପାଇଁ ଗୋଟେ ସୁନାମି ଆସୁଚି
ଆଚ୍ଛା ଆଛା ଏମତି କଥାକି ବୁ ବୁଝିପାରୁଚି ବୁଝିପାରୁଚି ଆପଣ କଣ ଗୋଟେ ଗପ କହିଲେ ମତେ ନିଦ ମାଇଲାଣି କଣ।
ଆଜ୍ଞା ଆଜ୍ଞା ଗପ ଟି ଏଇଆ ଯେ ଆମର ସେଇ ଗପଟା କୋଉଠି ତ ଏଟା ଆମ କଲେଜରେ ଗୋଟେ ଅ ରୋଲ ନମ୍ବର ୱାନ୍ ରୋଲ ନମ୍ବର ରୋଲ୍ ନମ୍ବର ଥ୍ରୀ ଯୋଉ ମହିଳା ମିତ୍ର ଅଛନ୍ତି ତାଙ୍କୁ କହିଥିଲେ ନାଇଁ ନାଇଁ ତାଙ୍କୁ କହିନଥିଲି। ଆଉ ଗୋଟେ ମହିଳା ମିତ୍ର ଅଛନ୍ତି। ଯେ କେତେ ନମ୍ବର ଖରାପ ହେଲେ ଏଇ ଟିକେ ଆ ରୋଲ୍ ନମ୍ବର ସା ଆ ହଁ ଆଠ ନମ୍ବର ରୋଲ୍ ନମ୍ବର ର କଥା କହୁଚି ମୁଁ।
ଆଠ ନମ୍ବର କିଏ କହିଲେ ଆମର ଯୋଉ କୁମାରୀ।
ଆଜ୍ଞା ଆଜ୍ଞା।
ଆଜ୍ଞା।
ଆଜ୍ଞା ତ ମୁଁ ସେଇ କଥା କୋହୁଥିଲି। ହୁଁ କୋଉ କଥା କୋହୁଥୁଲେ? ଆ ସେଇ କଥା କୋହୁଥୁଲି କି ମୋ ବ ବଡ଼ାପା କଥା ଭାଇ ଜାଣିଚୁ ଟିକେ ରହିଯାନ୍ତୁ ଭାଇଜାନ ଏଇ ତରତର ହୁଅନ୍ତୁନି ମୋ ଭ୍ରାତାଶ୍ରୀ ଟିକେ ତରତର ହୋଉଚନ୍ତି ଆଜିକାଲି ବୋହୁତ। ମତେ ଲାଗୁଚି ପେଟରେ କିଛି ଅସୁବିଧା ହେଇଛି। ଆଜ୍ଞା ତ କାହାଣୀଟା ଏଇଆ ଯେ କି ମୋ ବଡ଼ବାପା ଦିନେ ସେ ସବୁ ସବୁବେଳେ ନଇ ମାନେ କଣ କଥାଟା କହିଲି କହିଲ ବିଲକୁ ଯାଆନ୍ତି। ଆପଣ ଶୁଣୁଚନ୍ତି ନା ଶୋଇପଡିଲେଣି?
ଆଜ୍ଞା ଆଜ୍ଞା।
ଆପଣ ଶୋଇପଡିଲେଣି କି?
ନା ନା ଶୁଣୁଚି ଶୁଣୁଚି।
ଆଜ୍ଞା ଆଜ୍ଞା କି ମୁଁ ସେୟା କହୁଥିଲି କି। ମୋ ବଡ଼ ବାପା ଯିଏ ସିଏ କୁହନ୍ତି କି ସେ ଯାଆନ୍ତି ଏଠିକି ବିଲକୁ। ଦିନେ ସେ ତିନି ସାଙ୍ଗ ଯାଇଥିଲେ ବିଲକୁ ରାତିରେ ଫେରିଲା ବେଳେ କହିଲେ କି କାଲି ଆଉଥରେ ବିଲକୁ ଆ ସିବା ହଉ ସବୁ ଚାଲ। ଯୋଉ ସବୁ ଚାଲ ଯୋଉ କହିଦେଲେ ତାଙ୍କ ସହିତ। ଜଣେ ଚାଲିକି ଆସିଥିଲା ବୋଲି କହୁଛନ୍ତି ସେ।
ଆଚ୍ଛା।
ତମେ ବୁଝି ପାରୁଛ ମୁଁ କଣ କହୁଛି ତ ତା ପରଦିନ। ସକାଳୁ ସେମାନେ ଡିସାଇଡ଼୍ କରିଥିଲେ ମାନେ ନିର୍ଣ୍ଣୟ ନେଇଥିଲେ କି ସକାଳ। ମାନେ ଭୋର ଚାରିଟାରୁ ଯିବେ ବୋଲି ତିନିଟା ଚାରିଟାରେ। ହୁଁ ହ ତ ତିନିଟା ଚାରି ଟା ରେ ଯିବେ ବୋଲି ତ ତାଙ୍କର ସେଇ ତିନି ସାଙ୍ଗ ର ଭିତରୁ ଦି ସାଙ୍ଗ। କେହି ଡାକିଲେନି ମାନେ ଆଉ ସେଇ ରୂପ ଧରି ଜଣେ ଆସିଲା ବୋଲି କହୁଛନ୍ତି ସିଏ।
ଆଜ୍ଞା।
ସେ ଡାକିଲା ଆର ସାଙ୍ଗ ଆସିଲାନି କିନ୍ତୁ ଗୋଟେ ସାଙ୍ଗ ଆସିିକ ଡାକିଲେ କହିଲେ କି ଆସନ୍ତୁ ଯିବା। ଆପଣ ବହୁତ ଡେରି ହେଲାଣି ପାଞ୍ଚଟା ଛଅଟା ହେଇଗଲାଣି ଆମେ ଯାଇକି ଦେଖ। ଖୀବା କଣ ହେଇଛି କଣ ନାଇ ଏମିତି ସବୁ କହିକି ଡାକିକି ନେଇଗଲା। ତ ସିଏ ଗଲାବେଳେ ମୋ ବଡବାପା ତାଙ୍କ ସହିତ କଥା ମାନେ‌। ବାର୍ତ୍ତାଳାପ କରିବା ପାଇଁ ବହୁତ ଥର ଚେଷ୍ଟା କରିଥିଲେ କିନ୍ତୁ ସେ ପୁରୁଷ ଜଣକ ସେ ମୋ। ପୁରୁଷ ଯାହା ବିି ହଉ ସେ କିଛି ଉତ୍ତର ନ ଦେଇ ଖାଲି ହୁଁ ହୁଁ ରେ। ରିଆକ୍ସନ ଦଉଥିଲେ। ତ ତାପରେ ବଡ଼ାପା ଯେତେବେଳେ ଏଇ ଜିନିଷଟାକୁ ଧ୍ୟାନ ଦେଲେ। ଏହାକୁ ଏହା ଜଣା ପଡିଲା କି ସେ। ମଣିଷ ନୁହେଁ ଆଉ କିଏ।
କିନ୍ତୁ କେମିତି ସେ ଜାଣିଲେ।
ତାଙ୍କର ଗୋଡର ଆଙ୍ଗୁଳି ନଥିଲା।
ଏନ୍ ନାଇଁ ଆପଣ ଆଗକୁ କୁହନ୍ତୁନି ମତେ। ତେ ଡର ମାଇଲାଣି।
ନାଇଁ ଆଜ୍ଞା ତାଙ୍କର ଗୋଡ଼ର ଆଙ୍ଗୁଳି ନଥିଲା କିନ୍ତୁ ସେଇଥିରେ ହି ସେ ଚପଲ ପିନ୍ଧିକି ଆସିଥିଲେ।
ହୁଁ
କିନ୍ତୁ ତାଙ୍କର ଯୋଉ ସ ତାଙ୍କର ଯୋଉ ସାଙ୍ଗ। ତାଙ୍କର ଆଙ୍ଗୁଳି ଅଫକୋର୍ସ ଅଛି। ଆଉ ଆଉ ଗୋଟେ ମାର୍କ କରିବା ଜିନିଷ କି। ସେ ଯୋଉ ତାଙ୍କ ସାଙ୍ଗ ଯିଏ ବହୁତ ବହୁତ ସାରା ମୁଦି ପିନ୍ଧନ୍ତି। ମାନେ ଟିକେ ଠାକୁରଙ୍କୁ ଟିକେ ବେଶୀ ବିଶ୍ୱାସ କରନ୍ତି କିନ୍ତୁ ଏଠି ସେ। କୌଣସି ମୁଦି କି ଲକେଟ କିଛି ପିନ୍ଧ ନଥିଲା। ତ ବଡ଼ବାପା ଯେତେ ବେଳେ ନୋଟିସ୍ କରିଲେ ଆଉଥରେ ଡାକିଲେ ତାକୁ। ସେ କିଛି ରିପ୍ଲାଏ ନ ଦେଇକି ଆଗକୁ ଚାଲିଗଲେ ଯେମିତି ଚାଲିଗଲେ।
ତ ବଡବାପାଙ୍କ ଡରିଗଲେ ଟିକେ ଆଉ ଡରିକି ପଳେଇ ଆସିଲେ। ଆଉ ଯୋଉ ପଳେଇ ଆସିଲେ ତିନି ଦିନ ଜର ହେଇଗଲା ତାଙ୍କୁ କାରଣ ଏଇଟା ଗୋଟେ ଭୟାନକ ଦୃଶ୍ୟ ଆପଣ। ବୁଝିପାରୁଛ ମୋ କଥା।
ହଁ ହଁ ବୁଝିପାରୁଛି ଏବେ ଆପଣଙ୍କ କଥା ଶୁଣିକି ମତେ।
ସେତେ ସେତେ ବେଳ ର ଜାଗାରେ ଜାଣି ପରୁ ଥିବେ।
ହଁ ହଁ ବୁଝିପାରୁଛି ବହୁତ ଭଲରେ।
ଆଜ୍ଞା ଆଜ୍ଞା ଏ ବହୁତ ରାତି ହେଇଗଲାଣି ଆଜ୍ଞା ଶୋଇପଡନ୍ତୁ। ଆମେ ବି ଚାଲିଲୁ। ଆଜ୍ଞା।